ହ୍ୟାଲୋ
ଆଜ୍ଞା, ହାଲୋ। ଆଉ, ଆଉ କଣ କୁହନ୍ତୁ? ଆଉ ଆ ପଣଙ୍କ ହଜବେନ୍ଥ ଆପଣ
ହଁ ଦେହ ତ ସେଇଭଳିଆ ଅଛି, ହଁ ହଁ ଭଲ ଅଛି ଆଉ। ଆମର ବି ଏଇ ତ ଆମେ ତ ଏଠି ନିଉ କ୍ଲିୟର ଆମେ ବାହାରେ ରହୁଛୁ । ଶାଶୁ ଶଶୁର ଅଛନ୍ତି ଗାଁରେ ଆଉ ଆମେ ତ ବାହାରେ ଅଛୁ ଆଉ।
କ ଆପଣଙ୍କ ଘ ଶାଶୁ ଘରଟା କୋଉଠି?
ଏ ଢେଙ୍କାନାଳ।
ଢେଙ୍କାନାଳ ଆପଣ ଖୋର୍ଦ୍ଧା ରହିକି ଜବ୍ କରୁଛନ୍ତି ଯୋଉ ଭାଇ ସହି
ହଁ, ହଁ, ହଁ, ହଁ।
ଜୋତା ପିନ୍ଧ, ଜୋତା ପିନ୍ଧ ଆଚ୍ଛା। ଯାହଉ ଆପଣ ପାଖରେ କେହି ନଥିବେ ଟେନସନ ନାହିଁ?
ହଁ ନାଇଁ ସେଇଟା କିଛି ସେ ଭଳିଆ ଟେନସନ କିଛି ନାଇଁ ଯେ ହଁ ମାନେ ପ୍ରେସର ଯୋଉ ଜିନିଷ ଷଟା ଶାଶୁ ଘରର ସେଇଟା ନାହିଁ ନିହାତି। ଶାଶୁ ଘରେ ତ ରହିଲା ମାନେ ନିହାତି ମାନେ ଦିନେ ପାଇଁ ଯାଅ କି ତମେ ସବୁଦିନ ପାଇଁ ରୁହ ଶାଶୁ ଘର ଟା ପ୍ରେସରଟା ନିହାତି ରହିବ।
ଶାଶୁ ଘରବ। ଆପଣଙ୍କ ଶୁଆ ସବୁ କିଏ କିଏ ଅଛନ୍ତି?
ମୋର ବି ଅଛନ୍ତି ଯା, ଦେଢଶୁର, ଅଛନ୍ତି ଶାଶୁ, ଶଶୁର ନଣଦ ସେ ବାହା ହେଇ ଯାଇଛନ୍ତି। ନଣନ୍ଦ ନଣନ୍ଦ ବାହାରେ ରହୁଛନ୍ତି ଆଉ। ଆଉ ଆମ ପାଖା ପାଖି ହିଁ ରହୁଛନ୍ତି ଏପଟେ।
ଭାଇ ଆଉ କଣ କି ଜବ? ଆମର ଆଜି ହେଇଥିଲା କି ହରଡ଼ ଡାଲି। ଏଇ ଯୋଉ ଖଟା ମିଠା ଡାଲିଟା।
ହଁ ହଁ ଆମ୍ବୁଲ ଦେଇକି ମିଠା ଦେଇକି କରିବେ। ଇଛା।
ଏଇଟା ସେ ଡାଲି ଆଉ ହଉଛି। ଆ ଆଳୁ ଭର୍ତ୍ତା ଶା
ହୁଁ। ଆମ ଓଡିଆ ଘରେ ଶାଗ ଆଉ ଆଳୁ ଭର୍ ତାଟା ତ ଆମର ସବୁଠେ ଆଉ ଘରେ ଘରେ ଏଇଟା କମ୍ପଲସରୀ। ହଁ ହଁ ଏଇ ତିନି ଦିଟା ନଥିଲେ ସେ ହବନି।
ଆଉ ଯଦି ଖରା ଫରା ହେଇଛି ପଖାଳ ଭା ତ ଆଉ ପୋଡାପୋଡି ହେଲେ। ଅଣିଙ୍କର ମଣିଷଙ୍କର ସବୁ ଖାଇବା ଉଠିଯିବ।
ହୁଁ। ପଖାଳ ତ ଏବେ ପଖାଳଟା କେତେ ଉଠି ଗଲାଣି ବାହାର। ଟ୍ରେନରେ ଇଏରେ ଇଣ୍ଟରନ୍ୟାସନାଲ ବି ଇଏରେ ଗଲାଣି ଭାରି। ବିଦେଶରେ ବି ମାନେ
ହଁ ସେ ଯୋଉ ଗୋଟେ ଓଡିଆ ଝିଅ ଯୋଉ ଯୋଉ ବାହା ହେଇଛି।
ହଁ ହଁ କୋରିଆରେ ଯାଇକି ବାହା ହେଇଛି ଯୋଉ ହଁ। ତାଙ୍କର ଏବେ ଗୋଟେ ପଡକାଷ୍ଟ ଆସିଥିଲା ହଁ ତାଙ୍କର ଗୋଟେ ପୋଡକାଷ୍ଟ ଆସି ମୁ ଦେଖିଛି କୋରିଆ ବାହା ହେଇଛନ୍ତି ତାଙ୍କୁ ଶିଖେଇଉଛନ୍ତି।
ହଁ ଯାହା ହଉ ସେ କୋରିଆ ତ ଆମ ଓଡିଆ କଲଚରକୁୁ ସେ ବଞ୍ଚେଇ ରଖିଛନ୍ତି ସେ। ଉଠିବି ହଁ।
ଏଇଟା ଭଲ ବାହାରେ ବିଦେଶ କୁ ବି ଗଲାଣି ବହୁତୁ। କଥାବାର୍ତ୍ତା ବହୁତ ଇଏ ହେଲାଣି।
ଆଜି ବର୍ଷା ହେଇଛି ସେଠି।
ବର୍ଷା ହେଇଛି ସତି ସେ ପଟେ ଭଲ ସେ ପୁରା ବର୍ଷା ହେଇଥିଲା ଆମେ ଯେତେବେଳେ ମା ପାଖ ପାଖ ଗଲୁ ମ ସକାଳେ ବର୍ଷା ହଉଥିଲା ଯେତେବେଳେ ବାହାରିକି ଗଲୁ। ତ ବର୍ଷା ଟୋଟାଲ ବି ନହ ହେଲୋନି କମି ଯାଇ ଥିଲା ଯେମିତି ଠାକୁରଙ୍କ ଦର୍ଶନ କରିଚି। ରିଟର୍ଣ ଟାଇମରେ ଏମିତି ବର୍ଷା ଯେ ଆଉ ମ ତାରିଣୀଙ୍କ ପାଖରେ ଏ ଏତେ ଭିଡ ଆଜି ଏତେ ଭିଡ ମାନେ
ଆଜି ମଙ୍ଗଳବାର ସହଜେ ଆଉ ମାଙ୍କ ଦର୍ଶନ ପାଇଁ ଭଲ। ଦିନ ସ ସମସ୍ତେ ରହିଥିବେ ଆଉ।
ଆଜି ବହୁତ ଭିଡ ମାଙ୍କ ପାଖରେ। ଯାହା ହଉ ଠାକୁରଙ୍କ ଦୟା ରୁ ଦର୍ଶନ ବହୁତ ଭଲରେ ମୋର।
ଏହା ମୋର। ତାରିଣୀଙ୍କ ଆମର ମାଆଙ୍କ ପାଖରେ ଆମର ମାନସିକ ଅଛି ପୁଅ ପାଇଁ ଆମେ ଯିବୁ ଯିବୁ ଆମେ କିନ୍ତୁ ଯାଇ ହୋଉନି ମାଙ୍କ ଡୋରି ନା ଲାଗୁନି ଆଉ।
ଆମେ ଯେମିତି ମାନେ ମୋ ପୁଅର ସେମିତି ମାନସିକ ଥିଲା ମାନେ ବହୁତ। ଲେଟ ରେ ଚୁଟି ପକେଇବା ପାଇଁ ମାନସିକ ଥିଲା।
ହଁ
ହଁ ଆସି ମୁୁ ଆସିମୁ ଆସିମୁ ଆସି ଆସିମୁ ଆସିମୁ ହେଇ ହେଇ କା ଟୋ ମାସ ମଜଟାଲି ଆସି ହିଁ ପାରୁନଥିଲୁ।
ତାନୁ ନୁନୁ।
ଏମିତି ଦିନ ଆସିଲା ଯେମତି ଭଗବାନ ନିଜେ ଡାକେଇଲା ଆମକୁ ସେ ଏମିତି ଫିଲ୍ ହେଲା। ସେଇଟା ଏନ୍ତା।
ଗଡରି ନଥିଲେ ତମେ ତ କୁଆଡେ ବାହାରିକି ଯାଇପାରିବନି ଆଉ।
କରିବେନି। ତାପରେ ଛୁଆ ମାନଙ୍କ କ୍ଷେତ୍ରରେ। ଆପଣ କଣ ପୁଅଙ୍କର ମାାନସିକ ରଖୁଛନ୍ତି ଚୁଟି ପ
ଆଜ୍ଞା ଆଜ୍ଞା ତାର ଅଛି ମାନସିକ ଅଛି।
ଆଜ୍ଞା।
ମାଂସିକ ଅଛି ହଁ ଯିବା ଯିବା ଯିବା ତାପରେ ପୁଅ ଟିକେ ଛୋଟ ଛୋଟ ଥିଲା ତାକୁ ନେଇକି ଯିବା ଟା ବି ଟିକେ ଇଏ ହେଉଥିଲା ଏବେ ଟିକେ
ଆପଣ ତାକୁ ଏବେ ଚୁଟି ପକେଇବାର। ଥିଲା ତ ଆପଣ ଏବେ ପକେଇ ପାରିବେନି। ହ ତ ଠାକୁର ଶୋଇଲେଣି ନା।
ନାଇଁ ନାଇଁ ଏବେ ନାଇଁ ଆଉ ନାଇଁ ଏବେ ଆଉ କରିହବନି।
ନାଇଁ ଆପଣ ସେଇ ରଥଯାତ୍ରା ପରେ ଦେଖିକି ଗୋଟେ ଭଲ ଦିନ ଦେଖିକି ଆସିବେ ଆଉ ଆଉ ଯେତେ ଜଲଦି ଛୁଆଙ୍କର। ଯେତେ ଜଲଦି ଛୁଆଙ୍କର ମାନସିକ ସୁଜାଇ ଦେବେ। ସେତେ ଭଲ। ଆପଣଙ୍କର ଗୋଟେ ଖାଲି ମାନସିକ ଅଛି ନା ଆଉ କଣ।
ନାଇଁ ନାଇଁ ଅଛି ମୁଁ ସେ ଏଠି ଅଛି ତାରିଣୀଙ୍କ ପାଖରେ ଅଛି ଯୋଉ ଏଠି ଅଛି। କଣ ପୁରୀରେ ଜଗନ୍ନାଥଙ୍କ ପାଖରେ ଅଛି। ତାପରେ ବ୍ରହମପୁରରେ ମାନେ ଶିବ ମନ୍ଦିର ଗୋଟେ ଅଛି ସେଠି ଗୋଟେ ଅଛି।
ଆଛା।
ଆଇଥିଲି। ତାଙ୍କ ଜଣେ ତାଙ୍କ ହଜବେଣ୍ଡଙ୍କ ଜଣେ ସାଙ୍ଗ ଘରକୁ ଯାଇଥିଲୁ ସେଠୁ ଯାଇକି ସେଠି ମାନସିକ କରାହେଇଥିଲା ଯାଇଥିଲୁ ସେଠି ଗୋଟେ ଅଛି ଯେ ସେଟାକୁ ବି ସେଟା ଏବେ ପସିବୁଲ ତ ହବନି ବ୍ରମପୁର ଯିବାଟା ତାକୁ ଟିକେ ଟାଇମ ଦରକାର ଆଉ।
ଆପଣ ଆଗେ ଏ ଯୋଉ ପୁରୀ ଟା ଯୋଉ କହୁଛନ୍ତି ଆଉ ତାରିଣୀ କହୁଛନ୍ତି। ସେଇଟା ଆପଣ ଟିକେ ଜଲ୍ଦି କରିଦିଅନ୍ତୁ ଆଉ ଦେଖିକି ସୁବିଧା ଗୋଟେ ଆଉ। ଆପଣଙ୍କର ଚୁଟି ପଡି ସାରିଲା କ ଆଜ୍ଞା।
ହଁ, ସେଇଟା ଆଗ ଦେଖିକି କରିବାକୁ ପଡିବ ଆଉ।
ନା ମୁଁ କହୁଥିଲି ଆପଣଙ୍କର ସିନା ଅଛି, ମାନେ ଆଇଁଷ ଅବିକା ଆପଣଙ୍କ ପୁଅ ଖାଇଲେଣି ନା, ନା ଖାଇନାହାନ୍ତି?
ନାଇଁ ଖାଉଛି ସେ, ଏବେ ଖାଇଲାଣିି, ଯେହେତୁ ମାନେ, ଏ ହେଲାଣି ନା ଦୁଇ ବର୍ଷ, ଡକ୍ଟର କହିଲେ ତାକୁ ପ୍ରୋଟିନ ଦରକାର ବଡି କୁ, ସେ ଖାଇ ନଥିଲା ଯେବେ ସେ ଜମା ୱିକ୍ ବହୁତ ରହିଲା। ଡକ୍ଟର ପଚାରିଲା ତ ସେ ପ୍ରୋଟିନ୍ କଣ ଖାଉଚି? ଆଇଁଷ କିଛି ଦିଆହେଉଚି ନା ନାଇଁ, ମୁଁ କହିଲି ତ ଖାଉନି ତ ଏବେ ଟିକେ ଟିକେ ସେ ମାନେ ଖାଇଲାଣି। ଅଣ୍ଡା, ମାଛ ଏଇ ଦିଟି ଜିନିଷ ସେ ଖାଉଛି।
ଆଜ୍ଞା। ଆମର, ଆମ ଏଠି ଅଛି ମୋ ଶାଶୁଘର ସାଇଡ୍ ରେ, ଛୁଆର ଚୁଟି ନ ପଇଲା ପର୍ଯ୍ୟନ୍ତ ଆଇଁ ଷ ଖାଇପାରିବେ ନାହିଁ।
ଯେ ସେଟା ପ୍ରଥମ ଚୁଟି ନା, ପ୍ରଥମ ଚୁଟି ଟା ନ ପଡିଲା ପ
ଆମର ଏଠି ଅଛି ପୁରା ସବୁ ଚୁଟି ପଡି ସାରିବ, ତାପରେ ଖାଇବ।
ହଁ ହଁ।
ହୁଁ, ସେଇଥି ପାଇଁ ତାର ପାଞ୍ଚଟା ଜାଗାରେ ମାନସିକ ଥିଲା ମୁଁ ଏବେ ରିସେଣ୍ଟ ତା ଚୁଟି ପକେଇକି ଆସିଚି। ହୁଁ ହୁଁ ଲାଷ୍ଟ ଚୁଟି ସରିଲା, ମୁଁ ମୋ ବାପ ଘରକୁ ଆସିଲି କିନ୍ତୁ ଆ ମୋ ଶାଶୁଘର କହିଲେ ଯେ, ସିଏ ହଉଚି ତାକୁ ହଉଚି ଦବନି ନେ ସେଠିକି ଗଲେ ତ ଆଇଁଷ ଦବନି ଖାଇତେ ହେଲା, ସେ ଆଗେ ଆମ ଘରେ ଖାଇବ। ମୁଁ କହିବି ଆମ ଘରେ ଦେଇଦେଲେ। ଆଜ୍ଞା। କିନ୍ତୁ ମୁଁ ମୁଁ ଆଗେ ଆମ ଘରେ ଦେଇଦେଲି, ଏଟା ବି ତାଙ୍କ ଘର ନୁହଁ କି ମାମା ଘର ମାନେ ତ, ନିଜର ବି ନା? ଉଁ
ଏଇଟା ଗୋଟେ ମାନେ କଣ ଗୋଟେ ଭାବନା ଯେ, ନା ସେଇ ଏଟା ହିଁ ତାଙ୍କ ଘର, ଏଇଟା ତମେ ଭାବୁଛ ବୋଲି ଆଉ ସେଇଟା
ତାଙ୍କ ଝିଅ ଘରେ ଖାଇଥାନ୍ତା। ମାନେ ମୋ ପୁଅର, ମୋ ନଣନ୍ଦ ଘରେ ସେ ଆଗେ ଖାଇ ଥାନ୍ତା, ତ ଆଗେ ତା ମାମା ଘରେ କାହିଁକ ନ ଖାଇବ? ମୁଁ ଖୁଆଇ ଦେଇଛି ଅବଶ୍ୟ ମୋ ପୁଅ କ ଏଠି, ତ
ହୁଁ।
କହିଛି ଯେ, ନା ମୋ ପୁଅ ଖାଇନି।
ହଁ, ସେଇଆ ଯାହାକୁ, ଯୋଉ ଜିନିଷ ଜାଣିଲେ ମଣିଷ ଅଶାନ୍ତି ହବ, କାଇଁ ଏ ସେଇଟା ବି କରିଦେବେ ଆଉ କଣ, ସେଇଆ। ଜାଣିଚନ୍ତି, ସେଇଟା କହିଲେ ଅଶାନ୍ତି ବି
ଆଜ୍ଞା।
ତା ତ ସିଏ ଗୋଟେ ଛୁଆ ଜାଣିଚି ଯେ, ମୋ ଚୁଟି ପଡିି ସାଇଲେ, ମୋ ମା ମତେ ଅଣ୍ଡା କି ଚି କେନ୍ କି ମାଛ, ମା ମତେ ଦବ ହଁ ମା କିଛି ବି, ଯେବେ ଚୁଟି ପଡି ସାଇଲା, ସେବେ ମନ୍ଦିରରେ ସିଏ ମତେ କହୁଚି ମା ଆଜି ମୋ ଚୁଟି ପଇଲା, ମତେ କାଲି କି ଆଜି ଅଣ୍ଡା ଦବ? ତ ମୁଁ ଯେ
ଛୁଆ ସେ ସବୁବେଳେ କେମିତି ତାକୁ ରୋକନ୍ତି, ଆଗରୁ କେମିତି ଥାଇଲେ ଆପଣ ସେ ଇଛା କରେ?
କଷ୍ଟରେ, ମାନେ ବୁଝିଯାଏ ସିଏ, ବୁଝିବାର ତାର ଗୋଟେ ଶକ୍ତି ଥିଲା, ମାନେ ତାକୁ କୁହାହୁଏ, ବାବୁନୁ ତୋ ଚୁଟି, ଚୁଟି ପଡିନି ତୁ ଆଇଁ ତ ଖାଇପାରିବୁନି ହେଲା ଉ ଯେତେବେଳେ ପୁ କୁହାହେଲା ତାକୁୁ ତୁ ଚୁ ପଢି ସାଇଲା ପରେ ଆଇଁଷ ଖାଇବୁ ତ ସେ ବୁଝି ଯାଇଥିବ ପଇଲା ଯେତବେଳେ ଜାଣିନି ହଲୋ। ହଁ ତାପରେ ଯବେ ଲାଷ୍ଟ ଚୁଟି ଜାଣିଲା ଯେ ୟାପରେ ଚୁଟି ପଢି ସାଇଲା ମୁଁ ଆଇଁ ସ ଖାଇବି କହିଲା ମା ମତେ ଆଇଁଷ ଦବ ଏଥର ମାଛ କି ଅଣ୍ଡା ଫଣ୍ଡା ଦବ
ହୁଁ। ତ ଆଉ ସେ ଛୁଆକୁ ଅଟକେଇ ହବନି। ଆଜ୍ଞା।
ନା ନା ଛୋଟ ଛୁଆଙ୍କ ଆଗରେମାନେ ତାଙ୍କୁ କ
ଗୋଟେ ଗୁଣ ଭଲ ଲାଗେ ତାର ବୁଝିଯାଏ। ହଁ। କିନ୍ତୁ ଗୋଟେ କଣ ତାର ଭଲ ଲାଗେ ସେ ବୁଝିଯାଏ ମ ମାନେ ବୁଝେ କଥା ଟାକୁ ବିଶ୍ଵାସ କରିବନି ସେ ତିନି ମାସ ତିନି ବର୍ଷ ହେଲାଣି ଆଇଁଷ ଖାଇ ନ ଥିଲା ଏବେ ଖାଇଲା ହଁ ସବୁବେଳେ ସେ କହୁ ମ ଟେ ବିରିୟାନୀ ଖାଇମି ବା ତୁମେ ଚିକେନ ଖାଉଛ ମତେ ଦିଅ ଏଇଭଳିଆ ମାଗୁଥିବ।
ଓହୋ ଛୁଆଙ୍କର ମନ। ନା ନା ଛୁଆଙ୍କର ମନଡା ଏଇ ନହେଲେ ଭାରି କଷ୍ଟ ଲାଗିବ।
ଆଜ୍ଞା। ହଉ ମ୍ୟାମ ମୁଁ ରଖୁଚି ଆପଣ ଆଉ ଟିକେ ପରେ କଲ୍ କରୁଚି।
ଅ ହଁ ହଁ।
ଆଜ୍ଞା।